ହ୍ୟାଲୋ?
ଆଉ ଭାଇ କୋଉଠି?
ଏଇ ଘର ପାଖରେ ଆଉ।
ଘର ପାଖରେ, ଆଉ କଣ କେତେବାଟ ଆପଣଙ୍କ କାମ ଗଲା?
ହଁ କଣ କି ଆମ ଟେ ଏଇନା ବର୍ଷା ପାଣି ପଡୁଛି ହେଲା।
କଥାବାର୍ତ୍ତା ଶୁଣନ୍ତୁ କାନ ଜୋର ପାରିଲେ ଟିକେ କୁହନ୍ତୁ ଶୁଭୁନି ମତେ।
କହିଲି ବର୍ଷା ହଉଛି ବର୍ଷା।
ହଁ ହଁ।
ଶୁଭୁନି ଆପଣଙ୍କୁ?
ହଁ କୁହନ୍ତୁ କୁହନ୍ତୁ ସୁବିଲା ଏଇନା।
ହା ହା ଟିକେ ବର୍ଷା ହଉଚି ତ ହେଲାନା
ହୁଁ ହୁଁ। କହୁନାନ୍ତି ବର୍ଷା ହଉଚି।
ମଝିରେ ମଝିରେ ବର୍ଷା ହଉଛି। ବର୍ଷା ଟା ଯାହା ବି ହଉଛି ମାନେ ତମେ କଣ କାମ ଟା କରିପାର କି କାମଟା
ନା ନା କାମ ତ ହେଇପାରିବନି କିଛି, ଅ ହୋ।
ହ।
ଆଉ ସେ, ଶୁଣନ୍ତୁ ବର୍ଷା ଗୋଟେ କଣ ହେଇଛି ହୁଁ ବର୍ଷ ବର୍ଷା ଯୋଗୁ ବର୍ଷା ଯୋଗୁ ଆମର ଆଡ଼େ କଣ ହେଇଛି କହିଲେ ଆମ ଗାଁରେ ଗୋଟେ ଆମ ଗାଁରେ ଗୋଟେ ଲୋକଟେ ବୁଝିଲେ ନା ସେ ଚା ଚାଷ ପାଇଁ ଚାଷ ପାଇଁ ବର୍ ବର୍ଷା ଖୋଜୁଥିଲା ମାନେ ବର୍ଷା ଟା କେମିତି ହଉ ଚାଷ ଟା ହବ ବୁଝିଲେ ନା ।
ଆ ଆଜ୍ଞା ଯାହାବି ହେଲେ ଚାଷ ଟା ହବ ମାନେ ବର୍ଷା ଟା ନିହାତି ଦରକାର ନା ଆଉ
ହଁ ଶୁଣନ୍ତୁ ବର୍ଷା ଟା ନହେଲେ କଣ ହବ କି ଆମର ମରୁଡ଼ି ପଡ଼ିଯିବ ଯାହା ଫଳରେ ଲୋକମାନେ କଣ କରିବେ ଲୋକମାନେ ଖାଦ୍ୟ ପାଇବାକୁ ପାଇବେନି। ବୁଝିଲେ ନା ଖାଇବାକୁ ପାଇବେନି ଯାହାଦ୍ଵାରା ଲୋ ଲୋକ ମୃତ୍ୟୁବରଣ କରିବେ ବୁଝିଲେ ନା ସେଥିପାଇଁ କୁହା ହେଇଛି ବର୍ଷା ଯେତେ ଜୋର ବର୍ଷା ସେତେ ଧା ଜୋର ମାନେ ଫଳ ମାନେ ଧାନ ବୁଝିଲେ ନା ଧାନ ହଉ ଯେକୌଣସି ପନିପରିବା ହଉ ବର୍ଷା ପାଣି ବିନା ଅନ୍ୟ ଗତି ନାହିଁ ବୁଝିଲେ ନା
ଆଜ୍ଞା।
ଆଉ ଗୋଟେ କଥାରେ ଅଛି ସେମିତି ଗୋଟେ ଇଏ ଟେ ମୁଁ କହୁଛି ଆପଣଙ୍କୁ ଶୁଣ ଶୁଣନ୍ତୁ
କୁହନାହାନ୍ତି କୁହନ୍ତୁ କୁହନ୍ତୁ କୁହନ୍ତୁ
ଥରେ ଗୋଟେ ଗ୍ରାମରେ ଜମା ବର୍ଷା ହ ହଉନଥିଲା ବୁଝିଲେ ନା
ଆଜ୍ଞାା।
ସେ ଗାଁ ଲୋକ କଣ କଲେ କି କହିଲେ କଣ ଜମା ବର୍ଷା ହଉନି ଆମ ଗାଁରେ ଆମେ ହଁ ସେ ଗାଁରେ ଜମା ବର୍ଷା ହଉନଥିଲା ମାନେ ହେଇଥିଲା ବାର ତେର ବର୍ଷ ହେଲା ଜମା ହେଲାନି ବୁଝିଲେ ନା ଯେତେ ଠାକ୍ ଠାକୁରଙ୍କୁ ପୂଜା କରି ଯେତେ ଯାହା କରିକି ବର୍ଷା ଜମା ହେଲା ନାହିଁ ସିଏ କଣ କଲେ କଣ କଲେ କି ଯୋଉ
ଆଜ୍ଞା।
ଆମର ମନ୍ତ୍ରୀ ଯିଏ ମାନେ କହିଲି ତାଙ୍କର ଗ୍ରାମରେ ଯିଏ ମୁଖିଆ ଯିଏ ବୁଝିଲେ ନା
ଆଜ୍ଞା।
ହ୍ୟାଲୋ ଆଗ କାଳରେ ଯେମିତି ଜାଣିଥିବେ ରାଜା ହଁ ଶୁଣନ୍ତୁ ରାଜା ଯେମିତି ଆଗ କାଳରେ ଜାଣିଥିବେ କୌଣସି କାମ କରିବା ପୂର୍ବରୁ ବା
ଆଉ।
ହଁ ମୁଖିଆ ଯେମିତି ଆଉ ସିଏ ହେଲା ସେମିତି। ଯେ ଯେକୌଣସି ମରୁଡ଼ି ପଡ଼ୁ ଯାହା ପଡ଼ୁ ରାଜାଙ୍କ କତିକି ଖବର ଆଗେ ଦିଆଯାଏ। କାହିଁକିନା ସେ ରାଜା ବୁଝିଲେ ନା ତାଙ୍କୁ ଏତିକି ଦଶ ବାର ଜଣ ଚାଷୀ ଗଲେ ବୁଝିଲେ ନା କହିଲେ କହିଲେ ମହିମା ତାଙ୍କ ରାଜାଙ୍କ ନାଁ ସେଠି ତାଙ୍କର ମହିମା ଥିଲା ବୁଝିଲେ ନା। କହିଲେ ମହିମା ଆମ ଗ୍ରାମରେ ପ୍ରାୟ ବାର ବର୍ଷ ହେଲା ମଣିମା କୁହନ୍ତୁ ମହିମା କହିଲେ କିନ୍ତୁ ମହିମା ମହିମା ତାଙ୍କ ନାଁ ଥିଲା ମହିମା ହଁ। କହିଲେ ଉଁ ଯୋଉ ମହିମା ଓ ହୋ ହୋ ମହି ଆପଣ ଆଉଚନ୍ତି ଆପଣ ଆଉଛନ୍ତି। ହଁ ଆସନ୍ତୁ ମୁଁ କହୁ ଶୁଣନ୍ତୁ ହଁ ଶୁଣନ୍ତୁ କହିଲେ ମହିମା ଆମ ଗ୍ରାମରେ ପ୍ରାୟ ବାର ବର୍ଷରୁ ପାଖାପାଖି ହେଲାଣି ବ ବର୍ଷା ଜମା ହଉନାହିଁ ବୁଝିଲେ ନା।
ଆଜ୍ଞା।
ଏ ମହିମା ଯୋଉ ସବୁ ତାଙ୍କ ମନ୍ତ୍ରୀ ଫନ୍ତ୍ରୀ ମାନେ ତାଙ୍କ ପାଖ ଆଖ ଲୋକ ଯୋଉ ଏମିତି ବସନ୍ତି। ସବୁ କଥା ତାହେଲେ କହିଲେ କଣ ଏ ଗ୍ରାମରେ ବାର ବର୍ଷ ହେଲା ବର୍ଷା ହେଇନାହିଁ। ଲୋକ କେମିତି ବଞ୍ଚିଛନ୍ତି ଖାଉଛନ୍ତି କଣ? ମରୁଡ଼ି ପଡିଯାଇଛି କଣ ଖାଉଛନ୍ତି ବଞ୍ଚିଛନ୍ତି କେମିତି ତାପରେ ଶୁଣନ୍ତୁ।
ତାପରେ ମରୁଡ଼ି ଟା ତ ପଡି଼ଯାଇଥିବ ନା।
ବାସ୍ ବାସ୍ ହଁ ଫସଲ ଲୋକ ମରୁଚନ୍ତି ସେଥିଲାଗି ଆଉ। ଆଉ କଣ ହେଲା କି ସିଏ? କଣ କହିଲେ କି କହିଲେ ବର୍ଷା ଆମର ବାର ବର୍ଷ ହେଲା ହଉନାହିଁ ତାପରେ ତାଙ୍କ ଭିତରୁ ଜଣେ ଲୋକ କହିଲା ମ ମହିମାଙ୍କର ଲୋକ ଭିତରୁ ହେଲା କଣ ବାର ବର୍ଷ ହେଲା ବର୍ଷା ହଉନି ଆପଣଙ୍କ କର ରେ ଟିକେ ପାଟି ଶୁଭୁଛି ବୁଝିଲେ ନା। ଆପଣ ଟିକେ ଦୂରେଇ ଯାଆନ୍ତୁ। ହଁ ଦୂରେଇ ଯାଆନ୍ତୁ ପାଟି ଶୁଭୁଛି ନହେଲେ ଇଏ ହେଇଯିବ। ଶୁଣନ୍ତୁ ତାର କଣ ହେଲା କି ଯୋଉ ହଁ ପଳେଇ ଆସିଲା ଆଡ଼କୁ ସେ ନହେଲେ ଶୁଭୁନି ତାର କଣ ହେଲା କି କହିଲେ ମହି ମଣିମା ମହିମା। ବର୍ଷା ହଉନି ତାଙ୍କ ଭିତରୁ ରାଜାଙ୍କ ଲୋକ ଜଣେ କହିଲେ କହିଲେ ବର୍ଷା ହଉନି ବାର ବର୍ଷ ହେଲା ବ ଲୋକ ବୁଝିଲେ ନା।
ହୁଁ।
ଏମିତି କହିଲେ ତାପରେ ରାଜା ଭାବିଲେ କହିଲେ ବାର ବର୍ଷ ହେଲା ବର୍ଷା ହଉନି ଲୋକ ବଞ୍ଚିଛନ୍ତି ମୋର ଗୋଟେ ରାଜ୍ୟ ଅଛି। ସେପଟେ ବୋଲି ମୁଁ ଜାଣିନି। କିନ୍ତୁ ଗୋଟେ ଯେମିତି ଆମ ଏପଟେ ଯେମିତି ଛୋଟ ମାନେ ଓଡ଼ିଶା ଭିତରେ ଗୋଟା ଗୋଟେ ରହିଯାଉଛି ଛୋଟିଆ ଛୋଟିଆ ଗ୍ରାମ ଯେମିତି ସରକାର ପହଞ୍ଚି ପାରୁନାହାନ୍ତି କି ଲୋକ ପହଞ୍ଚି ପାରୁନାହାନ୍ତି। ବାସ୍ ଏ ପାହାଡ଼ ଫାହାଡ଼ ଘରେ ରହିଯାଉନି। ସେମିତି ସେମିତି ଗୋଟେ ଗ୍ରାମ ରହିଯାଇଛି ଇଆଡ଼େ ବର୍ଷା ହଉଛି ସିଆଡେ଼ ବର୍ଷା ହଉନି ବାର ବର୍ଷ ହେଲା।
ଆଜ୍ଞା ଆଜ୍ଞା।
ଶୁଣନ୍ତୁ ସେ ଗ୍ରାମ ଗୋଟେ ସେମିତି ଅଛି ବୋଲି ସେ ମହିମା ବା ରାଜା ଜାଣିନାହାନ୍ତି। ବୁଝିଲେ ନା ରାଜା ଜାଣିନାହାନ୍ତି। ଅ ରାଜା ଜାଣିନାହାନ୍ତି ସେମିତିଆ ଗ୍ରାମ ଅଛି କାହିଁକି ନା ସେ ନୂଆ ନୂଆ ତାଙ୍କ ବ ବାପା ମୃତ୍ୟୁ ବରଣ କଲା ପରେ ସେ ନୂଆ ନୂଆ ରାଜ ସ୍ଥାନ ମାନେ ବା ରାଜା ହେଇଛନ୍ତି। ବୁଝିଲେ ନା ଜାଣିନାହାନ୍ତି କୋଉଠି କଣ ନୂଆ ନୂଆ ଆଉ ତା କ ମନ୍ତ୍ରୀ ବା ତାଙ୍କ ଯୋଉ ମୁଖିଆ ଯିଏ ଥାନ୍ତି ସିଏ ତାଙ୍କୁ କହିବା କଥା ସିଏ କହିନାହାନ୍ତି। ମାନେ ଖାତାକୁ ଯେମିତି ଖାତାକୁ ନାଁ ଲେଖାଯାଏ ଗ୍ରାମ ଅଛି ଆମ ଅଣ୍ଡରେ। ଏ ଆମ ଇଏରେ ଅଛି ସେମିତି ଲେଖେଇ ନାହାନ୍ତି ମାନେ ଜଣେଇନାହାନ୍ତି ତାଙ୍କୁ।
ଜଣେଇନାହାନ୍ତି ଏ ସ ନୂଆ ଆପଣର କଉ କକୁ ନୂଆ କରିବାକୁ ଯିବେ କ କଣ କଣ ଆପଣ ଜାଣିଥିବେ କି? କିଛି ଦିନ କଲା ପରେ ଯାଇକି ଜାଣିବେ ନା ଆଉ।
ହଁ ସେମିତି ହେଲା କଥାଟା ହେଇଛି ତାପରେ କଣ ହେଇଛି ତାପରେ ହୁଁ ରାଜା କହିଲେ କହିଲେ କୋଉ ଗ୍ରାମକୁ ମୁଁ ଟିକେ ଦର୍ଶନ କରିବା ପାଇଁ ଚାହୁଁଛି ସେ ଗାଁ କକୁ ଯିବା ପାଇଁ ଚାହୁଁଛି। ରାଜା କଣ କଲେ ଏ ତାଙ୍କ ନିଜ ଯୋଉ ସବାରି ବା ଗାଡିରେ ସେ ଗଲେ
ଆଜ୍ଞା।
ସେମାନେ ଯୋଉ ଶଗଡ ରେ ଆଇଥିଲେ ଯୋଉ ପ୍ରଜା ମାନେ ସେମାନେ ଶଗଡ ଗାଡି ବା ବଳଦ ଯୋତା ହେଇଥିଲା। ସେ ବସିକି ଗଲେ ବୁଝିଲେ ନା। ଯେମିତି ଗ୍ରାମ ଭିତରକୁ ଗଲେ ଗ୍ରାମ ଅତ୍ୟନ୍ତ ସୁନ୍ଦର ଥିଲା କିନ୍ତୁ ବର୍ଷ ସା ଯୋଗୁଁ ବର୍ଷା ପାଣି ଅଭାବରୁ ଉଁ ଗାଁଟି କଣ ହେଇଥିଲା କହିଲେ ଗାଁଟି ମାନେ ଶୁଖିଲା ଦେଖାହଉଥିଲା ବା ମରୁଡ଼ି ପଡିିବ ଆଜ୍ଞା ଦେ ଖା ହେଇଥିଲା କିନ୍ତୁ ଗାଁ ଭିତରଟି ହଁ କିନ୍ତୁ ଗାଁଟି ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲା ବୁଝିଲ ନା। ଯାହା ଫଳରେ ରାଜା କହିଲେ ଏତେ ସୁନ୍ଦର ଗ୍ରାମ। ବର୍ଷା ହଉନି ସେଇ ନେଇକି ଲୋକ ଖାଇବାକୁ ପାଉନାହାନ୍ତି ଏବଂ ରାଜା ଗୋଟେ ଉପାୟ ବେଳା ଭାବିଲେ କଣ କଲେ କି ରାଜା କଣ କଲେ କି ସବୁ ମାନେ ତାଙ୍କ ମନ୍ତ୍ରୀ ବା ମୁଖିଆକୁ ଡାକିଲେ ହେଲେ ଗ୍ରାମରେ ତୁରନ୍ତ ପାଣି ଇଏ କରାଯାଉ।
ଆଜ୍ଞା।
ପାର ଯେତେ ସବୁ ଲୋକ ଥିଲେ ସେ କଣ କିଲ ଉପରେ ତ ଉପର ବର୍ଷା ଯାହା ବି ହେଲେ ଯୋଉ ଫସଲ ଉପଡେ ଉପର ବର୍ଷା ହେଲେ ଉର୍ବର ହୁଏ ତାହଲେ।
ଆଜ୍ଞା ଆଜ୍ଞ ଠିକ କଥା ଆଉ ତଳ ପାଣିଲେ କେତେବେ ଉପର ପାଣି ଟିକେ ଦରକାର ଆଉ।
ତଉ ସେ କଣ କଲେ ରାଜା ରାଜା ନୂଆ ନୂଆ ହେଇଛନ୍ତି ତାଙ୍କର ବୁଦ୍ଧି କେତେ ବୁଝିଲା ସେ କଣ କଲେ କି ତାଙ୍କ ଏ ଗ୍ରାମରୁ ସେ ଗ୍ରାମକୁ କୋଟ କିନାଳ କରିଦେଲେ। ଓ ପାଞ୍ଚ ହଜାର ବାସ୍ ପାଞ୍ଚ ଦଶ ହଜାର ଲୋ ଲୋକ ମିଶିକି କେନାଲ ଗଢଦେଲେ କେନାଲ ଗଢି କି ଯାହା ଫଳରେ ସେ ଗା ଗାଁକୁ ପାଣି ଗଲା ବୁଝିଲେ ନା ପାଣି ଗଲେ ଯୋଉମା ମାତ୍ରରେ ସେ ଲୋକମାନେ ଧାନ ବା ପନିପରିବା ପାଉଥିଲେ ସେ ମା ତ୍ରା କମିଗଲା କିନ୍ତୁ ପାଇଲେ କିନ୍ତୁ ମାତ୍ରା କମିଗଲା ମାନେ ଯୋଉ ଯୋଉଠି ହଁ ବାସ୍ ମରିଡୁ ବଞ୍ଚିଗଲେ କିନ୍ତୁ ଯୋଉ ମାତ୍ରାରେ ପାଉଥିଲେ ଧର ଆପଣ ପାଉଛନ୍ତି ଏ ଗୋଟା ମାନେ କୁଇଣ୍ଟାଲ ଧାନ କୁ ଆପଣ ଭାବୁଛନ୍ତି ହଜାର ଟଙ୍କା। ବୁଝିଲ ନା ସେ କଣ ହେଲା ସେଇଠି ଧାନ ଟା ସେଇଠି ହେଲା ଆପଣ ସେଠି ପାଇଲେ ସିଏ ଚାରିଶହ ଟଙ୍କା ଚାରିଶହ ପଚାଶଶହ ଟଙ୍କା ପାଂଶହଟଙ୍କା ଏମିତି ପାଇଲେ ବୁଝିଲାନି ସେ କଣ କଲେ ରାଜାକୁ ବାସ ଲାଜା ରାଜାକୁ ଯାଇକିଆଉ ପୁଣି ଜଣେଇଲେ। ତାଙ୍କ ଦୁଃଖ କଥା କହିଲେ ମହିମା ଆ କଣ ହେଲା କି ଆପଣ ଯୋଉ ଇଏ କଲେ କିନ୍ତୁ ଧାନ ଚାଷ ହଉଛି ବାସ୍ ରାଜା ରା ହଁ ବାସ୍ ରାଜା ଶୁଣନ୍ତୁ ରାଜା ସିନା ଆପଣ କହିଥିଲେ ପାଣି ଦେଇଥିଲେ ଧାନ ହଉଛି କିନ୍ତୁ ଆମର ରାଜ ବା ଆମେ ରାଜସ୍ୱ ଆମେ ଦେଇପାରୁନୁ। ମାନେ ରାଜ୍ୟସ୍ଵ ତାଙ୍କର ଗୋଟେ ଦିଆଯାଏ ସେମତି ବୁଝିଲ ନା ଯେମତି ଆମରଟ୍ୟାକ୍ ସେ ଆମର ଶୁଣୁ ଯେମତି ଟ୍ୟାକ୍ସ ଆମର କଟୁଛି ତାଙ୍କର ସେମିତି ରାଜସ୍ଵ ଥିଲା। ରାଜସ୍ୱ ଥିଲା ବୁଝିଲେ ନା।
ହୁଁ, ହଁ।
ମାନେ ଏତିକି ପଇସା ହେଲା, ଆପଣ ରାଜସ୍ୱ କୁ କେତେ ରା ଦେବେ ଆପ୍ କଣ ରଖିଲେ କିଛି ହେଲା, ତାଙ୍କ ସେଏଁତି ଥିଲା କିନ୍ତୁ, ସିଏ ରାଜସ ଆଉ ଉଠିଲାନି। ସେ ରାଜା କୁ ଯାଇଁ ଫୁଣି ଜଣେଇଲେ। ରାଜା କହିଲେ କଣ କରିବା? ଗୋଟ୍ ଟେ ରାଜା କଣ କଲେ, ତାଙ୍କର ମ-ମହାନ ପଣ୍ଡିତ ଯିଏ, ବୁଝିଲେ ନା ତାଙ୍କୁ ଜଣେଇଲେ। ସେ କହିଲେ ଏ ଗ୍ରାମରେ, ବର୍ଷା ହେଇପାରିବ। ଗୋଟେ ମହାନ ଯଜ୍ଞ ହବ। ବୁଝିଲେ ନାଁ, ମୁଁ ପାଞ୍ଚ ଇନ୍ଦ୍ର ଇନ୍ଦ୍ରଦେବକୁ ପ୍ରସନ୍ନ କରିବାକୁ ପଡିବ। ସେ ଗାଁରେ ଅସ ମାନେ ଅସ ଅ ପ୍ରସନ୍ନ ହେଇଯାଇଛନ୍ତି। ବୁଝିଲେ ନା, ସେ କଣ କଲେ କି? କହିଲେ ଆ ସା ଶୁଣନ୍ତୁ ସାତ ଦିନ ଧରି ମହାଯଜ୍ଞ ହବ। ସମେତେ ଗ୍ରାମ ଗ୍ରାମରେ ସମେତେ ଅରୁଆ ଖାଇବେ।
ଉଁ।
ବୁଝିଲେ ନା, ଆଉ ସମେତେ ସଞ୍ଜ ହେଲା ମାନେ ଦୀପ ଜାଳିକି ବସିକି, ଉ ଭଜନ କୀର୍ତ୍ତନ ମନ୍ତ୍ର ପଡିବେ ବୁଝିଲେ ନା! ସାତ ଦିନିଆଙ୍କ କରିବେ। ଆଉ ସମେତେ ଅରୁଆ ଖାଇବେ। ଆଉ, କୋଉ ଗ୍ରାମକୁ କେହି ଯିବେନି? କି କାହା ଘରେ ଖିଆବିଆ କରିବେନି। ନିଜ ଘରେ ରାନ୍ଧିବେ ଅରୁଆ, ନିଜେ ଖାଇବେ। ବୁଝିଲେ ନା! ରଜା ସମତିକି ଅର୍ଡର ଦେଲେ ବା ସନ୍ଦେଶ ଦେଲେ, କହିଲେ ଏଇଆ ଏଇଆ କରିବ। ଆ, ମୁଁ ଆମ ମ-ମୁଖ୍ୟ ପଣ୍ଡିତ ଦଶ ଜଣ ଯାଉଛନ୍ତି, ଆପଣଙ୍କ ଗ୍ରାମକୁ। ଯାହା, ଦରକାରେ, ମୁଁ ପଠେଇ ଦଉଛି। ମାନେ ସାମଗ୍ରୀ, ପୂଜା ସାମଗ୍ରୀରେ। ଆଉ, ରୁହ ରୁହ ଟିକେ ରୁହନ୍ତୁ।
ଆଜ୍ଞା।
ହଁ, ଟିକେ ରୁହନ୍ତୁ। ମୁଁ କହିସାରେ ଆଉ, ଗୋଟେ ସେକେଣ୍ଡ ରୁହନ୍ତୁ, କଣ ହେଲା ଗି ସେ ପଟ ଠେଇଦଲେ ବୁଝିଲେ ନା, ପଠାଇଦେଲେ ଏଁତି ତା ଯଜ୍ଞ ହେଲା ସାତଦିନି କାଳ। ସାତ ଦିନ ହେଇଛି, ସାତ ଦିନ ହେଲା ଧର ସଞ୍ଜବେଳେ ସରିଲା ଠିକ୍ ରାତି ବାରଟା କିମ୍ବା ଗୋଟାଏ ବେଳକୁ ତାଙ୍କ ଗାଁରେ ପ୍ରବଳରୁ ଅତ୍ ଅତି ପ୍ରବଳ ବର୍ଷା ହେଲା। ଯାହାଫଳରେ ଗାଁଙ୍କ ଖୁସିରେ ନାଚି ଉଠିଲେ। ଆଉ ଘଣ୍ଟ ଫଣ୍ଟ ବଜେଇକି, ରାତିରେ ଉଠିକି, ପୁରା ଆନନ୍ଦିତ ହେଇଗଲେ। ବୁଝିଲେ ନା! ହଉ ମୋ ଟାଇମ୍ ସମୟ ହେଇଗଲାଣି, ଆପଣଙ୍କୁ ପଛେ କେତେବେଳେ କଲ୍ କରି କହିବି, ଆଉ ଟିକେ। ଆଗ୍ୟା-ଆ।